ହୁଁ କଣ କରୁଥିଲ?
ଏଇ ଖାଇ ପିଇକି ବାସନ ଫାସନ ମାଜିକି ଏଇ ବସିଛୁ ଆଉ ଆ ଟିକେ ଗଲେ ଶୋଇବା ଆଉ। ଆଉ ତମ ଆଡ଼େ ବର୍ଷା ହେଉଛି?
ହଁ ବର୍ଷା ତ ଜୋରେ ହେଇଛି ବର୍ଷା ହେଇକି ପୁରା ବେଙ୍ଗ ମାନେ କଟର କଟର ହଉଛନ୍ତି। ଆଉ ମଶା ତ ପୁରା ପ୍ରବଳ ଉପରେ ବସି ହଉନି ଆଉ ଲାଇନ କଟି ଯାଇଥିଲା ଏଇ ଇନଭଟର ଅଛି ସେଇଥିରେ ଏ ହଉଛି ଆଉ। ମଶା ତ ପୁରା ପ୍ରବଳ ପାଣି ବି ଜୋର ହେଇଛି ଆଜି ବହୁତ ବର୍ଷା। ଆଉ ହୁଁ ଆଉ ବର୍ଷା ହେଲାଠୁ
ହୁଁ ବର୍ଷା ବିଜୁଳି ଘଡ଼ାଘଡ଼ି ଆଜି ହଁ ଗରମ ହଉଥିଲା ଯେତେ ହେଇନଥିଲା ରଜ ଦିନରୁ ବର୍ଷା ଆଜି ପୁରା ଅସାଳେ ବସିକି କୋରିଚି ଆଉ। ମଶା ତ ପ୍ରବଳ ପୁର ଏଠି ମଶା ଧୂପ ମଶା ବ୍ୟାଟ୍ ମଶା ମସୁରୀ ଦେଇକି ବି ମଶା ମାନୁନାହାନ୍ତି ଏତେ ମଶା। ଆଜିକାଲି ପୁଣି ମଶାରେ ଯେତେ ସବୁ ରୋଗ ବାଗ ହେଉଛି ଡେଙ୍ଗୁ ମ୍ୟାଲେରିଆ ଏଇ ମଶାର ବହୁତ ଡେଞ୍ଜର ନୁହଁ କି?
ହୁଁ।
ବାହାରେ ବସି ହଉନୀ ଲାଇନ୍ କଟିଗଲେ ଆଉ ବାହାରେ ବସେଇ ଦେଉନାହାନ୍ତି ମଶା। ଏତେ ମଶା ହେଉଛନ୍ତି ଯେ ମାନେ ଆଉ ରହିହବନି ପୁଣି ଯେଁ ରୋଗ ବାଗ। ଏତେ ଦେହ ଖରାପ ବର୍ଷା ଦିନ ଆଇିଲା ତ ଜାଣି ଥିବ ଝାଡ଼ା ବାନ୍ତି ଡାଇରିଆ। ତାଙ୍କୁ ମେଲ ମ୍ୟାଲେରିଆ ଟାଇଫର୍ଡେ ଦୁନିଆ ଏନକା ଏ ରୋଗବାଗ। ଇଏ କରିବେ ହେଥି ପାଇଁ ପୁରା ସତର୍କରେ ଟିକେ ରହିବ ତୁମେ ଚାରିପାଖ ଛୁଆ ବୁଢ଼ା ଲୋକ ଥିବେ। ସମସ୍ତଙ୍କୁ ଟିକେ ଯତ୍ନ ନେବ ଯେମିତି ତାଙ୍କର କିଛି ଅସୁବିଧା ନ ହୁଏ ତାଙ୍କ ପାଇଁ। ମାନେ ସେଫ୍ଟିରେ ସେମାନେ ରହିବେ ମଶାରୀ ମସା ଧୂପ। ଅ ଗରମ ପାଣି କରିକି ପିଇବ। ଆଜିକାଲି ପାଣି ବି ବହୁତ ରୋଗ ହଉଛି। ବର୍ଷା ଦିନ ଆଇଲା ମାନେ ସବୁ ମଶା ମାସି ଘର ପାଖରେ ଗୁହାଳ ଥିବ ତମର? ଗୁହାଳୁ ବେଶୀ ମା ମାସି ମ ମାସା ବେଶୀ ବୁଲନ୍ତିନି କି ଗୁହାଳେ? ଗାଈଙ୍କ ପାଖରେ ହଁ ସେଠି ଘର ପାଖରେ ଥିଲେ ଘରେ ପଶି ଆସିବେ। ହ ତେ ବେଶୀ କରି ଛୋଟ ଛୁଆ ଆଉ ବୁଢ଼ାବୁଢ଼ୀ ମାନେ ତାଙ୍କୁ ଟିକେ ବେଶୀ ଯତ୍ନ ନେବାକୁ ପଡିବ। ସେମାନଙ୍କର ଇମ୍ୟୁନିଟି ପାୱାର କମ ତାଙ୍କୁ ସାଙ୍ଗେ ସାଙ୍ଗେ ଯାହା ଟିକେ ହବ ଆଟାକ୍ କରିବ। ସେଥିପାଇଁ ଆମ ପୁଅ ପାଇଁ ସବୁବେଳେ ଗରମ ପାଣି, ମଶା ଧୂପ, ମଶା ବି ତାକୁ ପୁରା ସେଫ୍ଟିରେ ରଖା ହେଉଛି ଯେମି ଅସୁବିଧା ନାହିଁ, ସ୍କୁଲ ଯାଉଛି ଛୋଟ ଛୁଆ। ଆଁ ତାକୁ ପୁରା ପରିଷ୍କାର। ରଖା ହଉଛି ଆଉ, ଆଉ ତମେ ସେମିତି ଟିକେ ଦେଖି ଚାହିଁକି ମାନେ ଜଗି ଚଳିବ ଯେମିତି ବର୍ଷା ଦିନ ସରିଲେ ସଇିଲା ଆଉ।
ଉଁ ହୁଁ।
ଆଉ ତମ ଘର ପାଖରେ କଣ ମାନେ ସବୁ ଅଛି କି ଡେନ ଫ୍ରେନ ଯାାଇଛି ନା ନାଇଁ?
ହୁଁ ହୁଁ ଆମ ଘର ପୁରା ଆମ ଘର ଲାଗିଚି ଉ କାନ୍ଥକୁ ପୁରା ଡ୍ରେନ୍ ଏ ଯାଉଛି ଯୋଉ ସବୁ ଗାଁର ଯେତେକ ଅପରିଷ୍କାର ପାଣି କି କେଉଁଠି କଣ ଜରି ଯାହାବି ପକେଇଲା ସେ ସବୁ ଅଳିଆ ଅଳିଆ ତକ ସବୁ ସେ ପାଣି ରେ ପୁରା ଡ୍ରେନ ରେ ଭାସି ଭାସି ଭାସି ଭାସି ଆମ ଘରରେ ଯାଉଛି। ଆଉ ତାପରେ ଆମର ବି ଗୁହାଳ ଟା ଅଛି ସେଠି। ଉଁ ଗୁ ଗୁହାଳଟାରେ ମାସ ଯୋଉଁ ପୁରା ଏଇନା ଯାଇଥିଲି ଗାଈକି ରୁଟି ଦେବା ପାଇଁ ଖାଇବାକୁ ଯେ ଏତେ ମଶା ଏଠୁ ସାଙ୍ଗେ ସାଙ୍ଗେ ଯେଉଁ ଗୁଗୁନିଆ ପତ୍ର ଆଉ ଅଣ୍ଡା ଖୋଳ ସବୁ ହେଉଛି ଧୂଆଁ ଦେଲୁ ଗାଈ ପାଇଁ ଧୂଆଁ ଦିଆହେଲା। ଉଁ ତାପରେ ଆଜି ଜୋରେ ବର୍ଷ ତାହା ହେଇଛି ପୁରା ଯେତେକ ଅପରିଷ୍କାର ଜିନିଷ ସବୁ ପାଣିରେ ମାନେ ଭସେଇ ନେଇଯାଇଛି, ବିଲରେ ପକେଇ ଦେଇଛି ସବୁ। ଆଉ ହୁଁ ସିଏ ଟିକେ ପରିଷ୍କାର ହେଇଯାଇଛି ହେଲେ କଣ ହବ। ଏତେ ଯୋଉ ବର୍ଷା ହେଇଛି ଯେ ଲାଇନ ଯୋଉ କଟି ଯାଇଛି ଖାଲି ମ ସା ଆଉ ମାନେ ମଶାରୀ ଦିଆହେଉଛି। ଲିକୁଇଡ଼୍ ବି ଦେହରେ ଲଗା ଯେଉଁ ଲିକୁଇଡ଼ ଲଗାହେଉଛି ତାପରେ ଆଉ ଗୋଟେ ଲିକୁଡ଼ି ଅଛି ଦେହ ହାତ ମାରିବା ପାଇଁ। ଯେଉଁଟା କିି ମାନେ ମଶା ଖାଇବେନି। ଉ ଦେହରେ ଲଗୁଛୁ, ଆମର ବି ଛୋଟ ଛୋଟ ଛୁଆ। ହ ମଶାରୀ ଦେଇକି ଧର ଯୋଉ ଶୋଉଛୁ ଛୁଆଙ୍କୁ ଧରିକି ଚାଦରି ଶୋଇ ଦେଉଛୁ ଆଉ ଆମର ଜଣେ ବାପା ବୁଢ଼ା ମଣିଷ ସିଏ ବି ସେମିତି। ତାଙ୍କୁ ବି ସେମିତି ଇଏ କରିକି ରଖିଛୁ, ମାନେ ନହେଲେ ହେଇଯିବ ନା। ଆଜିିକାଲି ଯୋଉ ଡେଙ୍ଗୁ ମେଙ୍ଗୁ ହଉଛି ସବୁ। ବର୍ଷା ଦିନେ ଆସ ସିଲାଣି ସେ ମଶା ହେଲେ ସବୁ ଡେଙ୍ଗୁ ହେବେ। ଆଉ ହେଉଛି ଇଏ ଅପରିଷ୍କାର ହେଇକି ଛୁଆଙ୍କୁ ଡାଇରିଆ ଫାଇରିଆ ହେବ। ଆଉ ସବୁବେଳେ ତ ହାତ ଗୋଡ ପୁରା ପରିଷ୍କାର ଯୋଉ ଡେଟଲ୍ ହ୍ୟାଣ୍ଡ ୱାସ୍ ସବୁ ହ ହଉଛି ତାଙ୍କର ଛୁଆଙ୍କର ସ୍କୁଲ ଯାଉଛନ୍ତି ନା। ଓ ହଁ ସେମିତି ହଉଛି ତାପରେ ଯଉଁ ଚାରିିକର ବି ଆମର କଣ କହିଲ ଯୋଉ ଝରକା ରେ ଯୋଉ ନେଟ୍ ଲାଗେ। ଉଁ ଝର ଝରକା ଖୋଲିଲେ ତ ପଶି ଆସିବେ ନା ମଶା ଉରା। ନେଟ୍ ଲାଗୁଛି। ଏମିତି ସବୁ ବ୍ୟାଡମିଣ୍ଟନ ଗୋଟେ ବ୍ୟାଟ୍ ଅଛି, ମଶା ମାରିବା ପାଇଁ ମଶା
ହୁଁ ହୁଁ।
ହୁଁ ତାକୁ ବି ରଖିଛୁ, ଯେତେବେଳେ ଚାର୍ଜ କରିକି ରଖୁଛୁ, ଯେତେବେଳେ ଲାଇନ୍ କଟିଯାଉଛି ମାନେ ଲିକୁଇଡ଼ କାମ କରିବନି ସେ ସମୟରେ ତାକୁ ବ୍ୟବହାର କରୁଛୁ। ନହେଲେ ଯେଉଁ ଷ୍ଟିକ୍ ଧୂପ ଯେଉଁ ତାକୁ ବି ରଖୁଛୁ। ଆଉ ଏମିତି କରୁଛୁ ଆମ ମାନେ ଘର ଚାରିିକର ବି ବହୁତ ଗଛ। ବଡ଼ା ବଡ଼ା ଆଛ। ଛୋଟ ଛୋଟ ମାନେ ଯେଉଁ ବୁଦା ବୁଦା ଘାସ ବୁଦା ଯୋଉୁରା ସେଇଠି ତ ବେଶୀ ମାନେ ଏଇ ହୁଏନା ମଶା।
ଉ ହୁଁ ସେଟା ସବୁ ହଉଛି ପ୍ରବଳ ମଶା। ଏତେ ମଶା ଯେ ଯେଉଁ ବିଜୁଳି ଘଡ଼ଘଡ଼ ମାରୁଛି ଲାଇନ୍ ଟୋଟାଲ ନାହିଁ ନା। ଆଉ ସେଇଥିପାଇଁ। ହୁଁ ସେଥିପାଇଁ ବେଶୀ ଇଏ ହେଉଛି କଣ କରିବୁ ସେମିତି ଦେଇକି କଏଲ ଫଏଲ ଏମିତି ଦେଇକି ଷ୍ଟିକ୍ ଫିକ୍ ଦେଇକି ରହୁଛୁ ଆଉ।
ହୁଁ ମଶା ମାରାତ୍ମକ ସବୁଠୁ ହଉଛି ଡେଙ୍ଗୁ ଡେଙ୍ଗୁ ରେ ତ ଜାଣିଥିବ କେତେକ ଲୋକ ମାନେ ମୃତ୍ୟୁବରଣ କରୁଛନ୍ତି ବର୍ଷକୁ। କେତେ ଲୋକମାନେ ଡେଙ୍ଗୁ ଜ୍ଵର ବହୁତ ମାରାତ୍ମକ ଆମ ଘର ପାଖରେ ଜଣେ ଭାଇ ତାଙ୍କୁ ଡେଙ୍ଗୁ ହେଇଥିଲା। ସେତେ ସିରି ଖାଲି ଆଆ ପାଗଳ ନାଖି ହେଇଗଲେ ସମସ୍ତେଙ୍କଲେ ଡେଙ୍ଗୁ ହେଇଛି ତାଙ୍କୁ ଡେଙ୍ଗୁ ହେଇଛି। ମାନେ ଗୋଟେ ସାମାନ୍ୟ ଛୋଟ ମଶାଟେ କାମ ଗଠଥବ ସେି ପୁରା ଲୋକଙ୍କୁ ପୁରା ବାହ୍ୟ ପାଗଳ ଆଖି କରିଥିବ। ସେ ଆୟୁଷରେ କେତେ ଦିନ ପଡ଼ିଲେ ଯାହା ଭଗବାନଙ୍କ ଦ୍ୱଵାରା ଭଲ ହେଇକି ଆସିଲେ। ନହେଲେ ଡେଙ୍ଗୁ ର ବହୁତ ମାରାତ୍ମକ ଛୋଟ ଛୁଆଙ୍କୁ ହେଲେ ସେମାନେ ସମ୍ଭାଳି ପାରିବନି ବଡ଼ ଲୋକ ତ ବାହଆ ହେଇଯାଉଚନ୍ତି ମୁଣ୍ଡ କାମ କରୁନି ଛୋଟ ଛୁଆ କଣ ସମ୍ଭାଳିବେ। ସେଥିପାଇଁ ଛୋଟ ଛୁଆ ଆ ବୁଢ଼ା ବୁ଼ଢ଼ୀ ଏମାନଙ୍କୁ ପୁରା ମାନେ ସେଫ୍ଟି ରଖିବା କଥା ଯେମତି ତାଙ୍କର ଏମିତି କିଛି ଅସୁବିଧା ନହବ। ସବୁବେଳେ ତାଙ୍କୁ ମଶା ଧୂପ ମାନେ ମସ୍ ସେ ଲିଇଡ ଯୋଉ କହିଲା ଦେହ ହାତରେ ମାରିକି ଯେମିତି କାମୁଡିବେନି। କାମୁଡ଼ିଲେ କଣ ସେ ତାଙ୍କ ଦାନ୍ତ ଭାଙ୍ଗିଯାଏ ନା କଣ କୁହନ୍ତି ସେଇଟା ଇଏ ହେଇଯାଏ। ସୁଙ୍କଟା ଏତେ ଯାଏନି ଏତେ ସେ ଏମିତି ତା ଆଉ ମାନେ ଛୁଆଙ୍କୁ ଛୋଟ ଛୁଆଙ୍କୁ ପୁରା ବେଶୀ ସେଫ୍ଟିରେ ରଖିବା କଥା। ଛୋଟ ଛୁଆ ହୁଅନ୍ତୁ ବୁଢା ବୁଢ଼ୀ ହୁଅନ୍ତୁ ହଁ ଡେଙ୍ଗୁ ବହୁତ ମାରାତ୍ମକ ରୋଗ ନା। ତାକ ଠୁ ଦୂରେଇକି ରହିବା କଥା। ଆଉ ବି ସେ ବର୍ଷା ଦିନେ କେତେ ଡାଇରିଆ। ଖାଇବା
ହଁ ହଁ ତାପରେ ଏଇଠି ଆମର ପାଖରେ ନାଳ ଅଛି। ଏ ନାଳ ପୋ ଖରି ଏ ଯେଉଁ ମାନେ ଛୋଟ ଛୋଟ ଗୁହାଳ ପାଖରେ ଗୋଟେ ଗୋଟେ ଗାଡ଼ ହେଇଯାଏନି ମାନେ ପାଣି ଡୁବା ହେଇକି ରୁହେ।
ହୁଁ ହୁଁ।
ହଁ ସେମିତିଆ ଗାଡ଼ ହେଇଛି ଯୋଉ ମାନେ ପାଣି ଡୁ ବର୍ଷା ହେଲା ମାନେ ତ ରହିବ ନା ସେ ପାଣି ଉରା ଏ ଡୁବା ହେଇ କି ରହକି ସେଠି ବେଶୀ ମଶା। ସେଇ ମଶା ହିଁ ମାନେ ମଶାର ଚାରିଆଡେ ବୁଲିବେ ନା ଉଡିବେ ତାଙ୍କ କାମ ହେଲା।
ହ।
ଆଉ ସେ ସେ ପୁରା ଉଡ଼ିକି ଆସିକି ଗୋଟେ ଗୋଟେ ମଶା କାମୁଡ଼ି ଦେଉଚନ୍ତି ଯେ ପୁରା ଏଡେ ଏଡ଼େ ଫୁଲ ଫଳି ଯାଉଚି ପୁରା ଫୁଲି ଯାଉଚି। ଡେଞ୍ଜର ମଶା ପୁରା। ତାପରେ ଏଇ ବର୍ଷା ହେଲାଣି ବି ଯେଉ ଇଏ ଗଛରେ ସବାଳୁଆ ସଜନା ଗଛରେ ସବାଳୁଆ ବି ସିଏ ଚଢୁଚନ୍ତି ଯେ ତାଙ୍କ ମାନେ ଗୋଟେ ଗୋଟେ ସଜନା ଶାଗ ଟା କଣ ଗୋଟେ ବଢିଆ ଶାଗ। ମାନେ ତାକୁ ଦେହ ପାଇଁ ଯୋଉ ବ୍ଲଡ଼ ପ୍ରେସର ପାଇଁ ବି ଲୋକ ଖାଉଚନ୍ତି।
ହୁଁ।
ବ୍ଲଡ଼୍ ପ୍ରେସର ପାଇଁ ସଜନା ପତ୍ର ପେଇଁ କଞ୍ଚା ଚୋବଉଚନ୍ତି। ତାକୁ ଗ୍ରାଇଣ୍ଡିଙ୍ଗ୍ କରିକି ବି ସୁ ଖିଲା କରିକି ତାକୁ ଗୁଳା କରିକି ଯଉ ରଖିକି ଖାଉଚନ୍ତି ଡେଲି ଗୋଟେ ଗୋଟେ। ଆଉ ଯଉ ଶାଗ ଭାଜିକି ବି ଖାଆନ୍ତି ଉଁ -ଦେହ ପାଇଁ। ସେଟା ଖାଇଲେ ଭଲ ବୋଲି ଦେଖିଲା ବେଳକୁ ଏବେ ବର୍ଷା ଆରମ୍ଭ ହେଇଗଲା ଏଇନା ସଁବାଳୁଆ ଆରମ୍ଭ ହେଇଯିବ। ତୁ ଯଦି ପତ୍ର ଫତ୍ର ଗୋଟେ ଦେଖିବୁ ଖାଲି ଚାଲିଆଡେ ଲାଗିଥିବ ସଁବାଳୁଆ। ତୁ କୁଆଡେ କଣ କରିକି ଖାଇବୁ ଦେହ ପାଇଁ ତ ଆଉ ବାହାର ଜିନିଷ ତ ଖାଇଲେ ଯାହା ଆଉ ବାହାର ଶାଗ ଯେମିତି ଆଉ।
ହୁଁ ହଁ ସଁବାଳୁଆ, ତେଲୁଗୁଣି, ଗଉଡୁଣି ସବୁ ପୋ କଜୋକ ତ ଏଇ ବର୍ଷା ଦିନେ ଯେତେ ସବୁ ନ ନୁଆଣି ଯେତେ ସବୁ ଇଏ ସବୁ ଏଇ ବର୍ଷା ଦିନେ। ଘର ଦ୍ୱାର ପଶିଯିବେ ଛୋଟ ଛୁଆ ବି ମାନେ ବାହାରେ ଖେଳୁଥିବେ ଯଦି ପା ପାଟିରେ ପୁରେଇ ଦେବେ ଛୋଟ ମାନେ ଛୁଆ ମାନେ ଗୁରୁଣ୍ଡୁ ଥିବେ। ମାନେ ବର୍ଷା ଦିନଟା ଟିକେ ଭଉତୁ ଇଏ ମାନେ ଭଲ ଲାଗେ ବର୍ଷା ଦିନ। ହେଲେ ଟିକେ ଅପରିଷ୍କାର କି କୋତରା ମାନେ ଇନଫେକ୍ସନ୍ ଫିଫେକ୍ସନ୍ ଛୁଆ ପାଇଁ। ହଉ ଇଏ ହଉ ଟିକେ ହେଲାଗି ନହେଲେ ବର୍ଷା ଦିନ ଭଲ। ଏ ବାହାରୁକୁ ଘର ଭିତରେ ସବୁ ସୁବିଧା ଥିବ ଆଉ ଘରେ ଭଲ। ବାହାରୁକୁ ଗଲା ମାନେ ତ ଅଁ ବର୍ଷାରେ ଗଲେ ଥଣ୍ଡା ଜର ହବ ପୁଣି ଏଇ ପୋକ ଜୋକକୁ ତ ମତେ ବେଶୀ ବି ଡର ଲାଗେ ପୋକ ଜୋକଙ୍କୁ ଦେଖିଲେ। ଗୋଡ଼ରେ ଚଢ଼ିଯିବେ ଜିଆ ଉଁ ତେଲୁଗୁଣି, ସଂବାଳୁଆ ଗୋଡ଼୍ କେତେ ସାରା ପୋକ। ସବୁ ହବ ଇଏ। ହଁ ସଜନା ଶାଗର ମାନେ ସଜନା ଶାଗ ଖାଇବାକୁ ଭଲ ହେଲେ ଗୋଟେ ଯଦି ସଁ ବାଳୁଆ ଗଲା ପେଟକୁ ସିଏ ମାନେ ବହୁତ ସାଂଘାତିକ୍ ହେଇଯିବ ଏକାଥରେ। ରେ ତାର ଶୁଙ୍କ ଲାଗିଲା ମାନେ ଦେହ କୁ କୁଣ୍ଡି ହେଇକି ଫଳିକି ଫୁଲି ଯାଉଚି ଏକାଥରେ। ଆଉ ପେଟ ଭିତୁରୁ ଗଲେ ସେ କଣ ଘା ନକରିବ। ସେ କିନ୍ତୁ ସେଇ ସଁବଳୁଆ ସେଥିପାଇଁ ସଜୁୁନା ଶାଗଟା ବର୍ଷା ଦିନେ ବେଶୀ ଲୋକ ଖାଆନ୍ତିନି ଏଇ ଡରିକି ପୋକ ଯୋଗୁ। କିନ୍ତୁ ଯୋଉମାନେ ଡାଇବେଟିସ୍ ଯୋଉ କହିଲ ବ୍ଲଡ଼୍ ପ୍ରେସର୍ ସେମାନେ ତ ନିଶ୍ଚିନ୍ତ ଟିକେ ଖାଇବେ ନା ଯାହା ବି ହେଲେ। ତ ନଖାଇଲେ କେନ୍ତି ହବ ସେମାନଙ୍କ ରୋଗ ଯୋଗୁ ସେ ଏ ଭଲ କଁଅଳିଆ ଛନଛନିଆ ପତ୍ର ହେଇଥିବ ସୁଜୁନା ଶାଗ ସମସ୍ତେ ଟିକେ ଖୋଜିବେ ବର୍ଷା ଦିନେ ଖାଇଆ ରବାଇଁ କିନା ବର୍ଷା ଦିନେ ବହୁତ ପୋକ ହେଇଯାଇଥିବେ ସେ ପୁରା ପୋକ ତା ଭିତରେ ପୁରା ପସିକି ଅଣ୍ଡା ଦେଇକି ଉଁ ପ୍ରାୟ ଅଣ୍ଡା ପୋକର ଅଣ୍ଡା ହିଁ ସଜନା ଆଗରେ ମିଳିବ ଦେଖା ହୁଏନି ଆଖିକି କିନ୍ତୁ ସେ ଥାଏ ଭିତରେ ଛୋଟ ଛୋଟ ଗ୍ରୀନ୍ ଗ୍ରୀନ୍ କଲର୍ ରେ ମିଶିଯାଏ। ଇଁ ଆଉ ଆମେ କଣ ଗୋଟେ ଗୋଟେ ପତ୍ର ଦେଖୁଚେ କି ମେଞ୍ଚେ ପତ୍ର ଦେ ଧୋଇଦେଲେ ଉଁ ମ କାଟିକି ଭାଜିଦେଲେ ଉଁ ତା ଅଣ୍ଡା ବି ଥିବ ସେଇ ପୋକର ଅଣ୍ଡା ସବୁ ତ ସେମାନେ ଏଇଠି ଅଣ୍ଡା ପତ୍ରରେ ଗଛରେ କାହିଁକି କୋଉଠେ ଦେବେ ତଳେ ଦ ବର୍ଷା ହେଇଥିବ ସେମାନେ ଆଉ ତଳେ ଦେବେ କି ସେଥିପାଇଁ ପତ୍ରରେ ଦିଅନ୍ତି ସେ ପତ୍ର ସହ ବି ହେଇଥିପାଇଁ ସୁଜୁନା ଶାଗ ପ୍ରାୟ ଲୋକ ବି ଖାଆନ୍ତିନି ପ୍ରାୟ ଲୋକ ଖାଆନ୍ତି ଦେହ ତା ରଶ ତ କିଏ ଭଲ ନଲାଗେ ବୋଲି ବି ଖାଆନ୍ତି। ଏ ସୁଜୁନା ଶାଗ ଅ ଖରଡ଼ା ହଉ କି ଭଜା ହଉ ଯା ହଉ ଆମେ ବି ଦି ଥର ଖାଇସାଇଲୁଣି। ଓ ହଉ ହଉ ବୋହୁତ୍ ସମୟ କଥା ହେଇଗଲେ ଆଉ କାଲି କଥା ହବା ଆଉ। ଆଁ?
ହ ହ ହୋ।
ହ।